ଜୟ ଜଗନ୍ନାଥ ଆଜ୍ଞା।
ନମସ୍କାର୍ ଆଜ୍ଞା।
ଆଜ୍ଞା ନମସ୍କାର୍ ଏଡି ବସ୍ ଚି
ଆଛା ଆଉ ଖାଇଚନ୍ତି ନାଇ
ଆପଣ କଣ କରୁଚନ୍ତି?
ମୁଁ ବି ଏଇଠି ବସିକି ଟିକେ ଦୂରଦର୍ଶନ ଦେଖୁଚି ଆଉ।
ଆଜ୍ଞା କଁ ଖାଇଥିଲେ?
ହଁ ଏଇ ଟିକେ ଚା ପକୁଡି ଟିକେ ଖାଇଥିଲି ଆଉ।
ଆଜ୍ଞା ଆପଣଙ୍କ ଘର କୋଉଠି, ଆପଣଙ୍କ ଘର କୋଉଠି?
ଆମ ଘର ଏଇ କେଉଁଝର, ଏଇ ରାଇ ମାଟି ଆଡେ।
ଆଜ୍ଞା ଓଃ। ଆଉ କଣ କଣ ଆଜି ଡିନର୍ ରେ କଣ ଅଛି?
କଣ କରିଲେ?
ଆଜି ରାତିରେ ରୋଷେଇ କଣ ହେଇଚି?
ଏଇ ଆମର ଟିକେ ଚିକେନ୍ ତର୍କାରୀ ଟିକେ ହବ ଆଉ।
ଆଉ ଘରେ କଁ କରୁଚନ୍ତି?
ଆଜ୍ଞା ଘରେ ସବୁ ବି ସବୁ ସେଇ ଦୂରଦର୍ଶନର ଆନନ୍ଦ ଉପଭୋଗ୍ କରୁଛନ୍ତି। ତାର ମଜା ନୋଚନ୍ତି।
ଆଜ୍ଞା ଆଉ। ଆପଣ ଏବେ ପଢୁଚନ୍ତି ନା କଁ ପଢାପଢି ସାଇଲାଣି?
ନା ନା ପଢା ପଢି ସରିଲାଣି।
ଆଉ ଆପଣଙ୍କ ବାପା କଣ କରନ୍ତି?
ବାପା ଏଇ ଚାଷ ବାସ କରନ୍ତି। ମୁଁ ମୋର ମାଛ ବେପାର କରେ ଆଉ।
ମାଛ ଏବାର
ଆଜ୍ଞା ଆଜ୍ଞା।
କୋ ଓ ମାଛ ବେପାର ଭଲ ହୋଉଥୁବ ମାଛ ବେପାର। ଏଇ ବ ବର୍ଷା ଟାଇମ ଟାରେ ବଡିଆ ମାଛ ବ୍ୟବହାର ହୋଉଥିବ।
ହଁ ହଁ ବର୍ଷା ତ ମାଛ ସବୁ ଘଡିଆରୁ ବାହାରିକି ଡେଉଚନ୍ତି ଆଉ।
ଆଉ ଆପଣଙ୍କର କେଉଁଝର୍ ଏରିଆ ନା କି? ଆମର ବି ଆଜ୍ଞା କେଉଝର୍।
ଆଛା ଆପଣଙ୍କର କେଉଁଝର୍ ର କୋଉଠି କିଇଲେ?
ଏଇ ଯୋଉ ଟାଙ୍ଗିରିଆପାଳ୍।
ଆଚ୍ଛା ଆଚ୍ଛା ଟାଙ୍ଗିଆପାଲ୍।
ଆଜ୍ଞା।
ହୁଁ ହୁଁ ଆପଣଙ୍କ ଟାଙ୍ଗିରାପଳ୍ ପାଖରେ ଗୋଟେ କଣ ଷ୍ଟେସନ ରେଳ ଷ୍ଟେସନ୍ ଗାଆଁ। ଆପଣ କେବେ ଯାଇଛନ୍ତି ଟ୍ରେନ୍ ରେ ବସିକି?
ଆଜ୍ଞା ଯାଇଚି।
ଏରେମ ଭୁବନେଶ୍ୱର୍, କଟକ, ବାଲେଶ୍ୱର୍।
ଆମ ତୁ ପାଇଅନ୍ତି
ହୋଉ ଖରାବେେଳେ କଁ ଖାଇଥିଲେ?
ଖରାବେଳେଇ ଆମର୍ ଟିକେ ଅଣ୍ଡା ତର୍କାରି ହେଇଥିଲା, ଛତୁ ଭଜା ଟିକେ ହେଇଥିଲା ଆଉ।
ଓ ଏବେ କଁ କରୁଚନ୍ତି?
ଏଇ ବସିକି ଟିକେ ଟିଭି ଦେଖୁଛି ଆଉ
ଓ ଆଉ ମେଘ ହଉଛି ନା ଆପଣଙ୍କ ଆଡ଼େ
ହଁ ମେଘ ଟିକେ ହଉଥିଲା ଏବେ କିନ୍ତୁ ଟିକେ ଛାଡି ଯାଇଛି ସନ୍ଧ୍ୟା ପରଠୁ ଟିକେ ଛାଡି ଯାଇଛି ମେଘ ଆଉ
ଆମର ଏଇଆଡା ବହୁତ ଜୋରେ ମେଘ ହୋଉଛି
ଆଚ୍ଛା ଆଉ ଆପଣଙ୍କ ଗାଁ ସବୁ କଣ ଏବେ କାର୍ଯ୍ୟକ୍ରମ ହୁଏ ନା କିଛି ହୁଏନି
ଏଇ ତ ରଜ ଗଲା ରଜ ଭଲସେ କରିଥିନୁ ବସାଣି ଫସାଣି ଆସିଥିନୁ ଆମର ଆ ଥିଲେ ସାଜନ ଡିଜେ ସାଜନ କୁ ଯାଣିଛନ୍ତି ନା?
ହଁ ହଁ ଗୋଟେ ଡିଜେ ସାଜନ ବୋଲି ଗୋଟେ ବଡ ଡିଜେ ଅଛି।
ହଁ ସେଇ ତାଙ୍କୁ ଆଣିଥିନି
ଆଛା ଆଉ ଆପଣଙ୍କ ଘରଟା କଉଠି କହିଲେ
ତାଙ୍ଗୁରିଆ ବା ପା
ହଁ ହଁ କଣ କରନ୍ତି ଆପଣ
ମୁଁ ଆଜ୍ଞା ଆଇସକ୍ରିମ୍ ବେପାର
ଓହୋ ଆଚ୍ଛା ଆଚ୍ଛା ଆଚ୍ଛା କୁଆଡେ କୁଆଡେ ସବୁ ନେଇ ନିିଅନ୍ତି ବିକ୍ରି କରିବା ପାଇଁ
ସେଇ ପାଖ ପାଖ ଏରିଆ ସବୁ ଯାଏ ବେଶୀ ବାଟ ଯାଏନି
ହଉ ଏବେ ବି କରୁଛନ୍ତି ନା ମୁଁ
ମ୍ୟାରେଜ କଲ ସେ ବାର୍ଥଡେ କଲ୍ ସେଟା ସବୁ ଯାଏ
ଓହୋ ଆଚ୍ଛା ଆଛା ତାହେଲେ ଆମର ବି ଏପଟେ ବାହାଘର ହେଲେ ବ୍ରତଘର ହେଲେ ଆପଣଙ୍କୁ ଡାକିବୁ ଆଉ
ସିଓର ସାର ନିଶ୍ଚୟ
ହଁ ଆଉ ଆପଣ ଏବେ ବି କରୁଛନ୍ତି ନା ଏ ବର୍ଷା ଦିନ ପାଇଁ
ଏବେ ଏବେ ମୋର ଚାରିଟା ଗାଡି ଲାଗିଛି ପିଲା ଚାରିଟାଙ୍କୁ ରଖିଛି ମୁଁ ଖାଲି ବୁଝାବୁଝି କରୁଛି
ଆଚ୍ଛା ଆଚ୍ଛା ଆଉ କଣ ଖାଇଥିଲେ ଆପଣ
ଏଇ ମଟନ ଛତୁ ଭାତ
ଓ ଆଚ୍ଛା ଆଚ୍ଛା
ଆପଣ ରୋଷେଇ କରି ଶିଖିଛନ୍ତି ନା
ହଁ ଆଜ୍ଞା ମୁଁ ରୋଷଇ ବହୁତ ଭଲ ଭାବରେ କରେ
କି କି ରୋଷେଇ ସବୁ ଶିଖିଛନ୍ତି
ପ୍ରଥମତଃ ଉ ଚିକେନ ତରକାରୀ
ଆଜ୍ଞା
ଦ୍ୱିତୀୟତଃ ମାଛ ତରକାରୀ
ଆଜ୍ଞା ମାଛ ତରକାରି ଟା ତ ବହୁତ ଭଲରେ କରିଥିବେ ଆପଣ
ନିଶ୍ଚିନ୍ତ ନିଶ୍ଚିନ୍ତ ଯେହେତୁ ମାଛ ମୁଁ ବିକ୍ରି କରୁଛି ସେଥିପାଇଁ ବହୁତ ଭଲ କରେ ଆଉ
ମାଛ କଣ କେମିତି ଏକା ବେପାର କରନ୍ତି ନା ଆଉ କିଏ ସାଙ୍ଗ ଫାଙ୍ଗ ନା ପିଲା ରଖିଛନ୍ତି
ହଁ ପିଲା ଆମର ବି ଅଛନ୍ତି
କେତେ ଜଣ ପିଲା ରଖିଛନ୍ତି ମାଛ ପାଇଁ
ପିଲା ଆମର ଗଲିଆ ଗୁଲିଆ ବୋଲି ଦି ଜଣ ପିଲା ଅଛନ୍ତି
ଆଉ ଆପଣଙ୍କର ଆଗକୁ କଣ ପ୍ଲାନ୍ ଅଛି ମାଛ ବିଷୟରେ କିି ଆଉ କିଛି ରେ
ହଁ ଆଗକୁ ଆହୁରି ଆହୁରି ଦି ତିନିଟା ଗଡିଆ ଖୋଲିକି ମାଛ ଛାଡିବି ବୋଲି ଭାବୁଛି ମାଛ କରିବା ପାଇଁ
ଓ ହୋ
ହୁଁ
ଆପଣଙ୍କ ଗାଁ ରେ ଏବେ ମେଘ ହଉଛି ନା ହୋଉନି
ହଁ ଏବେ ଯ ଛାଡିଛି ଯାହା ସନ୍ଧ୍ୟା ପରଠୁ ଛାଡିଛି ଆଉ
ଆଉ କେଉଁଝର ରଥଯାତ୍ରା କୁ ଯିବା ନା ଯିବାନି?
ହଁ ନିଶ୍ଚିନ୍ତ। ଯେହେତୁ ଆମ କେଉଁଝର ର ବଡ ରଥଯାତ୍ରା ସେଥିପାଇଁ
ଆଜ୍ଞା।
ଯିବା ନିଶ୍ଚିନ୍ତ।
ନିଶ୍ଚିନ୍ତ।
ଆଚ୍ଛା ଆପଣ କଣ ଖାଲି ଆଇସ୍କ୍ରିମ୍ ବେପାର କରନ୍ତୁ ନା ଆଉ କିଛି କରନ୍ତି।
ଆଇସ୍କ୍ରିମ ବେପାର ଆମର ବସ୍ ଅଛି ଗୋଟେ ବସ୍ ଟେ ଅଛି ସେଟା ଚାଲୁଛି ବାପା ବୁଝନ୍ତି ବସ୍ ଟା।
ଆଚ୍ଛା ଆଚ୍ଛା ଆଚ୍ଛା ବସଟା କଉଠି କଉଠି ଯାଏ ସବୁ।
ତା ବସ୍ ଟା ଆମେ ଲଗେଇ ଦେଇଛୁ ବରିପାଲ ଜାଣିଛନ୍ତି ନା।
କଉଠି କହତି।
ବରିପାଳ ରେ ଘଷିପୁରାର ସେଇ ନା ଏ ଯାଉଛି କେଉଁଝର ସିଆଡେ ସବୁଆଡେ ଯାଉଛି।
ଓ ଆଚ୍ଛା ଆଚ୍ଛା।
ଆଉ ଆପଣଙ୍କ ବାପା ଚାଷ କାମ କରନ୍ତି।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ଆପଣଙ୍କର ଆଗକୁ କଣ ପ୍ଲାନ୍ ଅଛି।
ମେର ତ ସେମିତି କିଛି ପ୍ଲାନ୍ ନାହିଁ।
ଭଲ ପଇସା ହଉଥିବ ତ।
ହଁ
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି ନା। ଆପଣଙ୍କ ଭଏସ୍ ଟା କଣ ଶୁଭୁନେଇ।
ଏ ନେଟୁଅ୍ୟାକ ପ୍ରୋବ୍ଲେମ ଯେହେତୁ ଏୟାରଟେଲ ସିମ୍ ସେଥିପା ଶୁଣାଯାନି।
ଓହୋ।
ଆପଣଙ୍କର ଘରେ ସମସ୍ତେ କଣ କରୁଛନ୍ତି।
ଏ ଶୋଇଛନ୍ତି ମୁଁ ଏକା ଆସି ବାହାରେ ବସଛି ମେଘ ହଉଛି।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କୁ କଣ ସବୁ ଖାଇବା ପାଇଁ ଭଲ ଲାଗେ।
ମୁଁ ଆଜି ମଟନ ଚିକେନ ଛତୁ
ଖାଇଛି। ଏସବୁ ଜିନିଷ ଖାଇକି ତ ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଖରାପ ହେଇଯାଉଛି ଆଉ।
ନାଇ ମୋର ସବୁ ଠିକ ଅଛି।
ଏ ଆଚ୍ଛା।
ହଁ ଆପଣଙ୍କର ରେମାଳ ଅଛି ରେମାଳ ଇଆଡେ ଅଛି। ନୂଆପଡା ଏଇ ପାଖାପାଖିରେ ଆମ ସେରା ସବୁ। ରେମାଳ ନା ଶୁଣିଛନ୍ତି ନା।
ଅ ହଁ ଶୁଣିଛି ଶୁଣିଛି।
କେବେ ଆସନ୍ତୁ ଦେଖାହବ।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଯିବୁ ସମୟ ମିଳିଲେ କେବେ ଯିବୁ।
ନହଲେ ଆଜ୍ଞା କେଉଁଝର ରଥଯାତ୍ରାରେ ଦେଖାହବ।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ଆସିଲେ ଦେଖାଯିବ।
ଆଜ୍ଞା।
ଆଉ ଆମର ତ ଏପଟେ ବି ଅଛି ବଡ ବଡ ବନ୍ଧ ସବୁ ଅଛି। ପୁରା ଏମିତି ସବୁ ଅଛି ଆ ପଡେ ଆମର ବାଡିରେ ଆମ୍ବ ଗଛ ସବୁ ଗଛ ବି ଅଛି।
ଆମ ବାଡିରେ ବି ଶାଗ ଗଛ ଅଛି, ନେଉଆ ଗଛ ଅଛି।
ଆଚ୍ଛା।
ଆପଣଙ୍କର ଛାତଘର ନା କି ଘର?
ହଁ ଛାତ ଘର ଆଉ କାର୍ଯ୍ୟକ୍ରମ ଆରମ୍ଭ ଚାଲୁଛି କାର୍ଯ୍ୟ ଚାଲୁଛି ସରି ନାହିଁ।
ଓ ଆଉ ବାଡି କେତେ ବଡ ବାଡି ଅଛି ହବ?
ହଁ ବହୁତ ବଡ ବାଡି ଅଛି। ତିନି ଚାରି ରୁ ପାଞ୍ଚ ଏକର ର ବାଡି।
ଓ ବାଡି ରେ କଣ ଫସଲ ଫସଲ କରନ୍ତି ନା ନାଇଁ?
ହଁ ସବୁ ପ୍ରକାର ଫସଲ କରାଯାଏ। ମକା, ବାଜରା, ମାଣ୍ଡିଆ। ଏସବୁ ଶସ୍ୟ ଜାତୀୟ ଜିନିଷ। ଅଧିକ କରାଯାଏ। ଏପଟେ ଯେହେତୁ ଆଦିବାସୀ ବହୁଳ ଜାଗା।
ଆଜ୍ଞା ଆଜ୍ଞା।
ସେଥିପାଇଁ, ଆଉ ଆପଣଙ୍କର ପଢାପଢି ସରିଗଲାଣି ବୋଧେ।
ଏଇନା ପ୍ଲସ୍ ଥ୍ରୀ ସରିଚି ଏବେ ଡିପ୍ଲୋମା ଟା କରିବି।
ଆଚ୍ଛା। ଆପଣ ପା ଆଇସସ୍କ୍ରିମ୍ ବେପାର କରନ୍ତି ପୁଣି ଡିପ୍ଲୋମା କିପରି କରିବେ?
ଏଇ ମୁଁ ଚାରିଟା ପିଲା ରଖିନେବି।
ଓହୋ ଆଚ୍ଛା ଆଛା। ତାହେଲେ ଆପଣ ଆଉ ଆଇସକ୍ରିମ ବିକ୍ରି କରିବେ ନାହିଁ।
ପିଲା ଅଛନ୍ତି ବା ବାପା କହିଲେ ପ୍ଲସ ଥ୍ରୀ ଟା ସାରିକି ବହୁତ ଗ୍ୟାପ ରଖିଥିଲି।
ଆଚ୍ଛା ଆଚ୍ଛା।
ବାପା କହିଲେ ଡିପ୍ଲୋମା ଟା କର ବୋଲି।
। ଆପଣ ଗାଡି ଚଲେଇ ଶିଖିଛନ୍ତି?
ଆଜ୍ଞା।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
ଆପଣଙ୍କର ସବୁ କି କି ଗାଡି ଅଛି ନା କଣ?
ହଁ ଆମର ବି ଅଛି ଗାଈ ଗୋଟେ ଅଛି। ହାଲେରୋ ଜାଣିଥିବେ ନା ଶୁଣି
ଆ ଆଜ୍ଞା।
ହଁ। ଗୋଟେ ଅଛି ଆଉ।
ଏକା ବୟସ କି?
ହଁ ହଁ। ଯୋଉଟା ବହୁତ ଜୋରରେ ଶବ୍ଦ କରିକି ଯାଏ।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
ହଁ ।
ତାହେଲେ ଆପଣଙ୍କ ପାଖରେ ବହୁତ ପଇସା ଅଛି।
ହଁ ହଁ ଯେହେତୁ ମାଛ ବେପାର ହଉଛି ନା।
ଆଚ୍ଛା ଆପଣଙ୍କ ର କେତେଟା ଗଡିଆ ଅଛି ନା କଣ କେମିତି?
ହଁ ଗଡ଼ିଆ ତିନି ଚାରିଟା ଅଛି ଆଉ। ଯୋଉ ଆଉ ପାଞ୍ଚଟା ଭଳିଆ ଗଡିଆ ଖୋଲିମି ଭଳି ଯୋଜନା କରାଯାଉଛି ଆଉ।
ସରକାର ଇରେ ନା ନିଜ ପଇସା ର ଖୋଳୁଛନ୍ତି?
ହଁ ନିଜେ ନିଜେ। ଆପଣଙ୍କର ଦରକାର ହେଲେ ମାଛ ଆସିକି ନେଇଯିବେ ଏଠୁ ଆଉ।
ସିଓର ସିଓର।
। ହଉ ଆଜ୍ଞା ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା। ଆଉ କେତେବେଳେ ଫାଙ୍କା ହେଲେ ଆପଣଙ୍କୁ କଲ କରିବୁ ଆଉ।
ନିଶ୍ଚୟ ନିଶ୍ଚୟ ଧନ୍ୟବାଦ ଜୟ ଜଗନ୍ନାଥ।
ଆଜ୍ଞା ଆଜ୍ଞା ଜଗନ୍ନାଥ ହଉ ହଉ।